ଲା। ଲା କଣ କରୁଛୁ?
କିଛି ନାହିଁ ଏନେ ଘରେ ବଇଛି ବର୍ଷା ହଉଛି ଆଉ।
ତମଆଡ଼େ ବର୍ଷା ହଉଚି?
ତମ ଆଡେ ବର୍ଷା ହଉନି କି?
ଆମ ଆଡେ ବର୍ଷା ହଉଛି। ରେ।
ଆଉ ଆଜି କଣ ଖାଇଲୁ?
ଇ ଇ ଇ ଏଇ ଭାତ ଡାଲି ଏବେ ଜଷ୍ଟ ଖାଇକିନା ତ ଶୋଇଛି ଆଉ। ବର୍ଷା ହଉଚି କୁଆଡେ ତ ଯାଇ ହଉନି ଆଉ। କଣ?
କହିଲି କଣ ଖାଇଲୁ?
ଭାତ, ଡ଼ାଲି।
ଭାତ, ଡାଲି
ହୁଁ। ଆଉ କିଛି ନାହିଁ ଏବେ ଜଷ୍ଟ ଭାତ ଡାଲି ଆଉ ଦିନ ବେଳେ ଯାହା ଖାଇଥିଲି ଆଉ।
ଆଉ ଦିହ ପା ସବୁ ଭଲ?
ହଁ।
ଆ
ସବୁ ଭଲ ବିନ୍ଦାସ ରେ ଅଛି ବିନ୍ଦାସ। ଦେଖାହେଉନି
ଆଉ ତମ ଆଡେ ଯାତ୍ରା କେମିତି ହୁଏ କହିଲୁ ଦେଖିଆ?
ଆମ ଗାଁ ରେ ଯାତ୍ରା ପୁରା ଭଲ ସେ ହୁଏ। ଆମ ଗାଁରେ ଗୋଟେ ବର୍ଷ ଯା ତ୍ରା ଦି ବର୍ଷ ମୂଳରୁ ହେଇନି ବି।
କଣ ପାଇଁ ହେଲାନି?
ଏ ବର୍ଷ କଣ ହେଲା କହିଲୁ ମାନେ ଯାତ୍ରା ପାଟି ଆସିଛି ନାଇଁ ଗୋଟେ ବର୍ଷ ନ କଣ ହ ଗୋଟ ବର୍ଷ ମାନେ ଯାତ୍ରା ପାଟି ଡକେଇଲେ କହିଲେ ଗୋଟେ ବଡ ଯା ଯାତ୍ରାପାର୍ଟି ଦେଖିଲା ବେଳେ ଯାତ୍ରା ପାର୍ଟି ନାହିଁ ଖାଲି ପ୍ରସେସନ ହେଲା ବାସ୍ ସରିଲା। ଆଉ ଏଇଥରକ ହେମତି ହେଲା ହେଲା ଯାତ୍ରାପାର୍ଟି ମିନିମମ୍ ଏଗାରଟା ବସ୍ ରେ ଆସିଥିଲା। ଯାତ୍ରା ହଉ ହଉ ମିନିମମ୍ ବାରଟା ଗୋଟେ କଣ ଖାଲି ଦି ତିନିଟା ମେଲୋଡି ବନେଇ ଦେଇଛନ୍ତିି ସରିଲା ତାର ବହି ଆରମ୍ଭ ହେଲା ଆମ ଗାଁ ଟା ଭଲ ଲାଗୁନି ମତେ ଆମ ଗାଁଠୁ ମାନେ ଆମ ଗାଁ ଟା ଭଲ ଲାଗୁଛି ଏଇ ଯାତ୍ରା ଫାତ୍ରା ପାଇଁ ଆମ ଗାଁଟା ନୁହଁ। ଖଜୁରୀଆ ନାଚ ବେଷ୍ଟ ନାଚ।
ହଜୁରିଆ ନା ତମେ କହିଲି ବା ଆଡ୍ରେସେ ଇଏ କରିବନି।
ହୁଁ।
ହ୍ୟାଲୋ।
କରିବନି ଓହୋ ସେଇଟା ତ ଚ ସେ ଆମ ଆଡ୍ରେସେ ନହେଲେ ବି ଆଡ୍ରେସ କଲେ ଚଳିବ ବା।
ଆମ ଆଡ୍ରେସେ ନାଁ ଆମ କାହା ଆଡ୍ରେସ କୋଉଠି ଠିକଣା ଧରିବୁନି।
ଆଉ ଇଏ କିନ୍ତୁ ଉଁ କହୁଛି କାମାକ୍ଷା କାମାକ୍ଷା।
କିଏ ଇଏ ସେ ସେ କହିବ ସେଇ ସେ ଉଲା ଟା।
ହୁଁ ହୁଁ।
ଏ ଥରେ ଥରେ ତା ପାଟିରେ ପଶିଯାଉଛି ବୋଲି ସେ କହିଦଉଛି ନା ଆଉ। ହ୍ୟାଲୋ।
ଆଉ କଣ ସବୁ ଭଲ।
ଆଉ ତତେ କଣ ଫଳମୂଳ ଖାଇବାକୁ ଭଲ ଲାଗେ?
ମତେ? ମୋତେ ଯାହାଦାରରେ ମୁଁ ଖାଇଦେବି ଖାଇକି ହଜମ କରିଦେବି ଆନା କୁଣ୍ଡା ବା ଖାଇକି ହଜମ କରିଦବା ଲୋକ।
ମାନେ ତତେ ଯାହା ଦେଲୁ ତୁ ତାହା ଖାଇଦଉଚୁ।
ଯାହା ମାନେ ଏମିତି ଅଧିକ ଖାଦ୍ୟ କହିଲେ ମାନେ ହବ କି ଯେମିତି ଯଉରା ମୁଁ ଖାଇଲେ ବି ଖାଉଛି ଯୋଉରା ନ ଖାଇଲେ ବି ମୁଁ ଖାଇଦଉଚି।
ମାନେ ଖାଇବା ଜିନିଷ ଖାଉଚୁ ନ ଖାଇଲା ଜିନିଷ ବି ଖାଇ ଦଉଚୁ?
ନ ଖାଇବ ଧର ମୁଁ ଏନା ସେଉ ଖାଉନଥିବି ଧର ଯିଏ ଦେଲା ମୁଁ ଖାଇବିନି ଖାଇଦେବି ନା ଆଉ।
ଓହୋ ତାହେଲେ ଏନ୍ତି ତାହାଲେ ଗେବେଲେଇକି ହେଲେ ଖାଉଚୁ ତାହେଲେ ତୁ।
ଆଉ
ଏତେ କାଇଁ ଖାଉଚୁ ମୋଟା ହେଇଗଲଣି ତୁ।
ଥୁ ଥୁ ନଜର କରିପକଉଚ ମୋତେ।
ଆଁ ତୁ ସକାଳୁ ସକାଳୁ ତୁ ସକାଳୁ ସକାଳୁ ଉଠିକି ଏକ୍ସସାସାଇଜ୍ କରୁନୁ।
ହୁଁ।
ଆଁ?
ହଁ ଏକ୍ସସାଇଜ କରୁଚି କିଏ?
ଏକ୍ସୋସାଇଜ୍ କଲେ ଏକ୍ସୋସାଇଜ୍ କଲେ ଯାଇକି ତୁ ଯୋଉ ମୋଟା ହେଇଚୁ ସେଇ ମୋଟାରୁ ତୁ କମିକିନା ସେଠୁ ଆସ୍ତେ ଆସ୍ତେ ପତଳା ହବୁ। ପତଳା ହେଲେ ଭଲ ଦେଖା ଯିବ ନା। ବୁଝିପାଇଲୁ।
ଆଉ କଣ କହ। ହଁ ରେ ମୁଁ ତତେ ଏଇନା ତୁ ଏଇଟା କଥା ହେଉଚୁ ହେଲା କଥା ହେଇସରିଲେ ଆର କଲଟା କଲେ ମୁଁ ତତେ ଗୋଟେ ଭଲ ଭଲ କାଥା ଟେ କହିବି ହେଲା ତୁ କହିବୁ ମତେ।
ହଉ ଆଈ ଏଇ ଏଇଟାରେ କହୁନୁ।
ଏଇଟାରେ ଗୋଟେ କହିବ କି ସେଟା ପରା ସିକ୍ରେଟ। ଆମେ ଆଉ ଏଇଟା ଆଉ କୋଉ ମ୍ୟାଟର ନା ଆଉ ଆଉ ତମ ଗାଁରେ ଯୋଉ ଚାଷ ହେଇ ସାରିଲାନି?
ହଁ ଆମର ଏଇଡେ ପାଇଁ ମାନେ ମୁଁ ଏନେ ବିଲକୁ ଯାଇଥିଲି, ବିଲରୁ ଆଇଲିି ପୁରା ତଳି ଇଏ କରାଗଲା।
ଆଜି?
ହଁ, ଆଜି ତଳି ବୁଇ ମାନେ କଣ କହିଲୁ ବୁଣା ହେଲା ଆଜି ହଁ।
ଏଇ ଧାନ ବୁଣିଲ।
ତମର କଣ କରାହେଲା ତମେ କିଛି କରାହେଇନି କି?
ଆମର କରି ସାଇଲେନୀ କେତେ ଦିନଠୁ। ବହେଦିନ ହେଲାନୀ ସପ୍ତାହେ ହେଲାନି ଆଉ।
ଗଛ ହେଇସାରିଲାଣି ଗଛ ହେଇସାରିଲାଣି?
ମୁଁ କଣ ବିଲକୁ ଯାଉଚି।
ଆଉ?
ନା ମୋ ବାପା ନେଇଥିଲେ, ମୋ ବୋଉ ଯାଇଥିଲା, ବୋବା ପକେଇଦେଲେ। ହଳ ଧରି ଦଉଚନ୍ତି ବୋବା ଆଉ ଆମେ ଗନେ ଆମେ ଯାଉନୁ ଆଉ, ଆମେ ଆର ବର୍ଷ କଣ ହେଇଚି କହଲୁ ହେଲା ମୋ ବୋଉ ମୋ ବୋଉ କହିଲା କହିଲା ଆଉ ଯାଅ ତମେ ଆମ ଯୋଉ ତଳି ଏଇଟା ଗୋଟେ ବିଲ ଆଉ ମୁଁ ଯାଉଚି ସେ ଅନ୍ୟ ମାନଙ୍କର କାମ କରିଗଲା। ହେଲା, ସେ କହିଲା ଆଉ ତମେ ତମେ ଦି ଭଉଣୀ ଯାକ ଯାଅ। ଆଉ ଯେତିକି ହବ, ଦିଟା ଗୋଟେ କର। ଆଉ ଅଧା ଅଧା କରିଥାଅ, ମୁଁ ଉପର ବେଳିଆ ଯାଇକିନା ଘଣ୍ଟେ ଘଣ୍ଟେ କରିଦେବି। ଆମର ହବ, ଅନ୍ୟ ମାନଙ୍କର ହେଲେ ବି ପଇସା ହବ। ଆମର ବି ହବ ଆଉ, ସେଇଠୁ ଆମେ ତିନି ଜଣ ଗୋଟେ ଥର ତିନି ଜଣ ଯାକ ତିନି ଯାକ ଯାଇଥିଲୁ ହେଲା, ତିନି ଜଣ ଯାଇଥିଲୁ। ଯେ ଆମକୁ ଆସନି, ଯେମିତି ହଉ ପଛେ କରି କରି କରି କରି ଆଇଥିଲୁ। ଆଉ ଖଣ୍ଡେ ଥିଲା, ମୋ ବୋଉ ସେଉଠୁ ଗଲା, ଥରେ କରିଦେଇକିନା ଆଇଲା। ଆଉ ଗୋଟେ ଯୋଉଠି ତଳି ପକନ୍ତି, ସେଇଠି ତଳି ଖୁଣ୍ଟା କୁହନ୍ତିନି। ହେଲା ହଁ ମ ଯୋଉଠି ତଳି ପକନ୍ତି। ତାପରେ ସେଇଟା ସେଇଟା ପରେ ସେଇଠୁ ଦିନେ ମୁଁ ଏକା ଯାଇଥିଲି। ଇଆଡୁ ମୋ ପା ସେଇଠୁ ଗଲା ପରେ ଇଏଠୁ ଗଲା। ଆଗ ସେଇଟା ରୋଇ ରୋଇ ରୋଇ ରୋଇ ରୋଇ ରୋଇ ପୁରା ସାରି ଦେଲୁ, ତାପରେ ଘରକୁ ଆସିଲୁ। ସେଇଠୁ ଆଉଥରେ ଯୋଉ ହେଇ ଆଡକୁ ଯାଇଥିଲୁ।
କୁଆଡେ ଆର ରହ ଯେଉଁ। ଜଙ୍ଗଲ ବିଲ ଯୋଉ ହଁ ଇଆଡେ ଯାଇଥିଲ। ତାପରେ ଆଉ ଥରେ ପ୍ଲାଣ୍ଟ ଆଡେ।
ହଁ ଏଇ ଯୋଉ ଏଇଠି ମ, ବୁଡି ସାଇ ପାଖ।
ହଁ, ହଁ, ପୁଣି କହିଲୁ ଘାଟା କରିଦବୁ କି ଆଉ, ପଇସା ତିକ।
ହେଲେ ଜଙ୍ଗଲ୍ ସେ ଜଙ୍ଗଲ ବି ଲୋକ ଥରେ ହେ ମୋ ଆଈ ହେରିକା ଯାଇଥିଲେ ହେଲା ଜଙ୍ଗଲ ବି ଲୋକ ଯାଇଥିଲେ। ରୁଇ ରୁଇ ମାନେ ଇଆଡେ ବର୍ଷା ହଉଥିବ। ରୁଉ ଥୁବୁ ଅର୍ ପାଣି ଯୋଉ ମାନେ ଯାଉଥୁବ ଏକାଥରେ ସବୁ ବୁହେଇ ଦବ। ଆରେ ମଜାକ୍ ଲାଗିଥିଲା ଏଲୁ ମାନେ ଯୋଉ ବିଲରେ ଯୋଉ ଖାଇବା ଯୋଉ ଟେଷ୍ଟେ କୋଉଠି ବିଲରେ ଲଙ୍କା ନୁଣ ରେ ବି ତମେ ବେଲେ କି ଦି ବେଲା ଖାଇଦବ।
ବିଲରେ ବିଲରେ ଇଏସ୍ ବର୍ତ୍ତମାନ ସିଚୁଏସନ୍ ଯାହା ସେଇଆ। ଏଇଭଳିଆ ବର୍ଷା ପାଗ ହଉଥିବ ତାପରେ ଯାହା ଯାହା ମିଳିଲେ ବି ତାହା ଖାଇବା ବହୁତ୍ ବହୁତ୍ ଖାଇଦବ। ତୁ ଯୋଉ ଘରେ ଖାଉଛୁ ତୁ ଯୋଉ ଘରେ ଗୋଟେ ଖଣ୍ଡେ ଖାଉଛୁ ଏଟା ଏକାଥରେ ଚାରି ବେଲା ଖାଇବୁ।
ନାଇଁ ଆମର କଣ ହେଇଛି କହିଲ ଯୋଉ ଗୋଟେ ଛୋଟ ଟିକେ ମୋ ବୋଉ ହେରିକା ନେଇଥିଲେ ଟିପିଣି ରେ ଭାତ ନାଇଁ ନାଇଁ ସେ ମୋ ବୋଉ ହେରିକା ନେଇଥିଲେ ଗୋଟେ ଛୋଟ ଟିକ୍ଚିରେ ଭାତ ସେ କହିଲା ଆମେ ଦି ଜଣ ଯିବୁ ଆମ ତମେ ସେ କହିଲ ତମେ ଆମେ ଯାଉଛୁ ଭାରି ସକାଳୁ ସେ ରାତିରୁ ଗଲା ଭାରି ସେଠୁ କହିଲେ ତମେ ଦି ଜଣ ଯାକ କଣ ଭଜାଭୁଜି କରିକି ନା ଆଉ ଧରିକି କିନା ଯିବ ଆଉ ଭଜାଭୁଜି କରିକିନା ଧରିକି ଯିବ। ଆମେ ଏଠୁ ଉଠିଲୁ ହେଟୁ ଟମାଟ ବାଇଗଣ ଛାଣିଦେଲୁ ଆଉ କଣ ଶାଗ ଭାଜିଲୁ ଆମ ବୋଉ ହେରିକା ଆମ୍ବୁଲ ଖ ଟା ନେଇଯାଇଥିଲେ ଲୁଣ ନଙ୍କା ପିଆଜ ହାଡୁ ଆମେ ହେଠୁ ଲୁଣ ଲଙ୍କା ପିଆଜ ଆମେ ବି ନେଇଥିଲୁ। ହାଡୁ ଗଲୁ ଆଉ
ଗଲୁ ଯେ ମୋ ଆଈ ମୁଁ ମୋ ବୋଉ ଏଇ ଆମ ମଝିଆଣିଟା ହେଲା ତାପରେ ଯୋଉ ୟା ବୋଉ ବି ଯାଇଥିଲା ଆମ ଘର ଆଗରେ ଯୋଉ ଟୁବୁରା ଟୁବୁରା ତା ବୋଉ ହେଲା ତାପ୍ ତାପରେ ହେଠୁ ଯେତେବେଳେ ଲୁ ଗଲୁ ଏଡୁ ଆମେ ମିଶିକିନା ବି ରଇଲୁ। ହେଠୁ ଯେତେବେଳେ ଖାଇବା ଟାଇମ ହେଲା ସମସ୍ତେ ହେଠୁ ଆସିଲୁ ଆଉ ସମସ୍ତେ ଆସିକିନା ବସ ସିଲୁ ମାନେ ଆମେ ବି ଜାଣିନୁ ସେମାନେ ବି ଭାତ ନେଇକି ଯାଇଛନ୍ତି ଆମେ ଭାବୁଛୁ ଟିଫିନ୍ ଟା ଅଛି ମାନେ ସିଏ ଆଉ ଭାତ ନେଇନାହାନ୍ତି ଆମେ ଦିଟା ଟିପିନିରେ ଭାତ ନେଇଛୁ ସିଏବି
ସେ ଗୋଟେ ଡିକ୍ଚି ଟାରେ ଭାତ ନେଇଚିନ୍ତି ଆଉ ତା ମାନେ ଜାଣୁଥୁବ
ଆଉ।
ନା ନା ତାପରେ କଣ ଜାଣିଚ ବେଲା ସେ କଂସା ଦିଟା ବି ନେଇକି ଯାଇଛନ୍ତି ହେଠୁ ସମସ୍ତେ ମିଶି ମିଶିକିନା ଆଁ।
ତାପରେ ତାପରେ କଣ ହେଲା?
ତାପରେ ସରୁ ସମସ୍ତେ ଯୋଉ ଆମ ଘର ଆଗରେ ଯାଆ ତା ଅଲଗା ଭାତ ସିଏ ତ ଆମଠୁ ଖାଇଲେନି ଆମଠୁ ଖାଲି ଯାହା ଭଜାଭୁଜି ନେଲେ ମୁଁ ଆମର ତ କେହି ନାହାନ୍ତି ଅଧିକ ସବୁ ଅଳ୍ପ ଟିକେ ଭଜା ରଖିକି ଶାଗ ନେଇଗଲି ଟମାଟୋରୁ ବାଇଗଣ ଛନା ନେଇଗଲି ପିଆଜ ଲଙ୍କା ଲୁଣ ନେମ୍ବୁ ସବୁ ନେଇକି ଭଲ କିନା ଦଇ ଦେଇକି ବସି ଉଠିକିନା ସବୁ ଭାତ ଖାଇଦେଲୁ। ତାପରେ ଯାଇକି ଖାଇ ସାରିଲା ପରେ ହେଟୁ ରୁଇଲୁ ଆଉ।
ଆକ୍ଚାଲି ଯୋଉ ତୁ ଏ ଯୋଉ ଶୁଣୁ ହାଲୋ, ହାଲୋ।
ହୁଁ ହୁଁ।
ଇଅ ବେକାର କଥାର ତୁ କିଆଁ କହୁଚୁ ଭଲ ଭଲ ଆଉ ଗୋଟେ କଥା କହ ମାନେ ସୁନ୍ଦର କଥା ଶୁଣିବା ପାଇଁ ଗୋଟେ ମାନେ ଭଲ ଲାଗିବ ତୁ ଏଇ ଯୋଉ ବେକାର କଥା କହୁଛୁ ହେରା ଖାଇଲି ହେରା ଖାଇଲି, ଖାଇଲି, ଖାଇଲି, ଲଗେଇଛୁ ହେତେଳୁ।
ଆରେ ମୁଁ କଣ କହୁଛି ବିଲରେ ଖାଇବା ଟା ବହୁତୁ ଟେଷ୍ଟେ ଲାଗେ।
ହଁ ଏରା ମୁଁ ଜାଣିଚି ହୁଁ ହୁଁ ତାପରେ
ତାରେ ଆମେ ତଳି ରୁଇଲୁ ଆମେ ସବୁ ଶିଖିଛୁ ନା ଆଉ ତଳି ରୁଇବା ତଳି ଇଏ କରିବା। ଧାନ ବୁଇବ ସବୁ ଶିଖିଚୁ।
ଏରା କିିଏ ଶିଖିନି କି ଏରା ନର୍ମାଲ କାମ ପରା ଗୋଟେ ଛୋଟଛୁଆ ଶିଖିଥିବ। ହାଲୋ।
ଆଉ କଣ?
ଆଉ ଯୋଉ ବଡ ପାଟିରେ କହୁଚୁ ଏଇରା ହେ କିି ଶିଖିନାହାନ୍ତି।
ଆଉ।
ଯୋଉ ବଡପାଟିରେ ଚିଲେଇକି ହଉଚୁ ଏଟା କିଏ ଶିଖିନାହାନ୍ତି ହେଲେ।
ହୁଁ।
ଠିକ୍ ଅଛି।
ଆଁ।
ତୁ ଯୋଉ ବଡ ପାଟିରେ ଚିଲେଇକି କହୁଚୁ ହେଟା କେହି ଶିଖିନାହାନ୍ତି।
ମୋ ବାଇଗଣ ବାରିରେ କଣ ବାଇଗଣ ଫଳୁଛି?
ବାଇଗଣ ଫଳୁଛି ଖାଇବୁ କି ତୁ?
ନେଇଯାଉଚନ୍ତି ବା।
ଯାଉନୁ ତୂ ଆଣିବୁ।
ତୁ ତ କାଲି ଯାଇଥିଲୁଯେ ମୂଳରୁ ଆଇଲୁନେହି ଝୁଡେ ଚୁଇଁ ଚଇଁ ଆଣିଚୁ।
ଆରେ ଏତେ ଏତେ ଫୁଲ ହେଇଥିଲା କଣ ମୋଟେ ବି କସୀ ପଡନି?
ଫଲିଥିଲା ଯେ ଆଣିଚୁ ତୁ ଭାରି।
କସିରାକୁ଼।
ମାନେ ହେଇଥିଲା ମାନେ ବାଇଗଣ ହେଇଥିଲା ଆମେ ଆମେ ତ ଜାଣିଚୁ ଆମେ ଯାଉ ଆମେ ଆଣିନୋହୁ ଇଏ ଆଣିଲା। ଯୋଉ ଡେଙ୍ଗାହର ଘର ପାଖରେ ଯୋଉ ଘରଟା ତାଙ୍କର ଆଣିଲେ ଆଉ ଡେଙ୍ଗାଘର ଆଣିଚନ୍ତି ଭାରି।
ତାଙ୍କର ଅଣିଚନ୍ତି ଖାଲି?
ତାଙ୍କ ଘର ଆଗରେ ଯୋଉ ଘରଟା ତାଙ୍କର ଆଣିଛନ୍ତି ବିଜନେସ ବିଷୟରେ କିଛି ତ ଜାଣିନ। ବିଜନେସ୍ କର ବିଜନେସରେ କେତେ ଲସ୍ କଲଣି ନାଇଁ।
କସିରା କଣ କସିରା ଟିକେ ଇଏ କହିବ ନା ଆଉ।
ବିଜନେସ୍ ବିଷୟରେ ଟିକେ କହିଲ?
ଆରେ ବିଜନେସ ଜାଣିଛି ବିଜନେସ ହେଲା କଣ କହିଲୁ ତ ଯାହା ଗୋଟେ ଫାଷ୍ଟ ଜିନିଷ କରିବ ପ୍ରଥମେ ମାନେ ଯିଏ କିଣିବ ଜିନିଷ ଟାକୁ ତାତେ ଫାଷ୍ଟ ଧରିବାକୁ ପଡିବ ଭଲସେ ତା ସହିତ କଣ୍ଟାକ୍ଟ କରିବାକୁ ହଉ ଏପାଳି ମୁଁ ଭଲ ବଳ ହେବି।
ହଁ।